ହାଲୋ।
ହୁଁ ଶୁଭ ଯାଉଛି?
ହଁ ହଁଁ ଭଲସେ ମ ଭଏସ୍ ଶୁବା ଯାଉ
ହଁ ହଁ କୁହ।
ହଁ ହଁ ହଁ ଆଉ ଏବେ କଣ କରୁଚ?
କିଛି ନାଇଁ ଏମିତି ବିଲ ଆଡେ ବୁଲୁଛି ଆଉ।
ବିଲ ଆଡେ ଅ ଗାଁ ରେ ନା ଭୁବନେଶ୍ଵରରେ?
ନାଇଁ ନାଇଁ ଗାଁ ରେ।
ଓହୋ ଆପଣଙ୍କ ଗାଁ କୁଆଡେ।
ଆମର ଭଦ୍ରକ।
ଓହୋ ହୋ ମାନେ ଏବେ ପଢାପଢିରେ କଣ କରୁଛନ୍ତି?
ମୋର ସରିଗଲାଣି ଗ୍ରାଜୁଏସନ ସରିଗଲାଣି ଏବେ। କମ୍ପିଟେଟିଭ ପାଇଁ ପଢାପଢି କରୁଛି ଆଉ।
ଉଃ ସରିଗଲା। ମୋର ମୁଁ ଜୁନିୟର ହେବି ମୋର ବି ଏସ୍ ସି
ଓହ
ଆ ଆପଣ କୋଉଥିରେ କଣ କରିଥିଲେ ପ୍ଲସ୍ ଥ୍ରୀ?
ମୋର ପ୍ଲସ୍ ଥ୍ରୀ। ଆଟ୍ସ ର ହିଷ୍ଟ୍ରି ଆସ୍ ଥିଲା।
ଓହୋ।
ହୁଁଁ।
ଭଲ ଭଲ ଏବେ କୋଉ କମ୍ପିଟିଟେଭ୍ ପାଇଁ ପଢୁଛନ୍ତି?
ଏବେ ସେମିତି ସବୁ ବାକି ମୋର ଡିଫେନ୍ସ ଲାଇନ୍ ରେ ଟିକେ ବେଶୀ ଇଚ୍ଛା। ପଢୁଚି ଦେଖିବା ଏବେ ତ ଗମେଣ୍ଟ ଜବ୍ ଯୋଉ ଭଳିଆ ଇଏ ହେଲାଣି।
ଆସା ଆସି କ ଗମେଣ୍ଟ ଜବ କରିବାକୁ ନା କଣ।
ହଁ ହଁ ଇଛା ତ ଅଛି।
କିନ୍ତୁ କଣ ଲାଗୁଛି ହବ ନା ହବନି।
ନାଗିବ ର କଣ ଅଛି।
ହଁ କାରଣ ଏବେକାର ଯୋଉ ସିଚୁଏସନ।
ତମ୍ ହଁ ଏବେ ତ ହା ମାର୍କ ର ବି କଟି ଯାଉଛି ନା।
ହଁ ପା ଯେତେ ପଢିଲେ ବି ହବନି ମାନେ ମତେ ଲାଗୁଛି ମୋ କଥା।
ତମେ ବି ସେୟା ଗୋଟେ ବର୍ଷ। ଯଦି ସେମିତି ନ ପଢିବୁ ତାହେନେ
ଆଉ ଭିତରେ ବହୁତ ସାରା ପେପର ଲିକ୍ ହଉଛି ନା ନିଟ୍ ଭଳିଆ ପେପର ଲିକ୍ ହୋଉଚି ମାନେ ଆଉ ଏଗୁରା କୋଉଠୁ ଆସିଲା ଏଇ ପେପର୍ ଗୂରା ଏରା ଆରାମ ସେ ହୋଉଛି।
ପେ ପେପର ଲିକ ହେଇଯାଉଚି ସିଟ୍ ବି ଅଧା ବିକ୍ରି ହେଇଯାଉଚି।
ହଁ କୋଡିଏ ତିରିଶ୍ ଲକ୍ଷ, ପନ୍ଦର ଲକ୍ଷ, ପାଞ୍ଚ ଲକ୍ଷ, ଏମିତିରେ ବି ବିକ୍ରି ହୋଉଛି। ଜବ ଉରା ଓକେ। ଆଉ ତାପରେ ତ ଭାବିଛନ୍ତି ଗମେଣ୍ଟ ଜବ୍ କରିବା ଆଉ ଠିକ୍ ଅଛି। ଆଉ କିଛି ଭାବିଛନ୍ତି କି ଏକ୍ସଟ୍ରା କିଛି କରିବାକୁ ନା ଭାବିଛନ୍ତି ଖାଲି ସେଇ ଲାଇନରେ ଯିବ?
ଯଦି ବି ଏବେ ମୁଁ ବାକି ଗୋଟେ ଜବ୍ କରୁଛି ଜବ୍ ସହିତ ୱିଥ୍ ପଢୁଛି। ଗମେଣ୍ଟ ଜବ ହେଇଗଲା ତ ଜବ ଛାଡ଼ିଦେବି ନାଇଁ ନାଇଁ ନାଇଁ ନାଇଁ ଅଫଲାଇନ୍ ଅଫ୍ଲାଇନ୍।
ଦିନକୁ କେତେ ଘଣ୍ଟା?
ଆଜ୍ଞା?
ଦିନକୁ କେତେ ଘଣ୍ଟା ଜବ କରୁଛନ୍ତି?
ଆଠ ଘଣ୍ଟା।
ଓହୋ ଆଠ ଘଣ୍ଟା। ହଁ ମାନେ କଣ ଠିକ ଠାକ୍ ସାଲେରୀ ଆସୁଚି ନା ଟିକେ ପରିଶ୍ରମ ହିସାବରେ ଆସୁନି?
ନା ନା ଆସୁଚି ଠିକ୍ ଠାକ୍। କାରଣ ମୋର ଏଟା ଫାଷ୍ଟ ଟାଇମ୍ ନା ଯେହେତୁ ମୁଁ ଫ୍ରେସର ତ ଆସୁଚି।
ମାନେ କୋଉ ଟାଇପର ଜବ୍ ମାନେ କାମ କଣ ସେଇଥିରେ?
ଆମର ଏଇ ଯୋଉ ବୁଲେଟ୍ ସୋରୁୁମ୍ ନୁହଁ
ଓହୋ ହୋ ବୁଲେଟ୍ ସୋରୁମ୍ ହଁ ହଁ ଜାଇଁଲି। ଆଉ କିଛି ଦିନରେ ତଥାପି କେତେ ଘଣ୍ଟା ଫ୍ରି ରହୁଛନ୍ତି?
ରହୁଚି କାମ ପରେ ଫ୍ରି।
ତଥାପି ପାଞ୍ଚ ଛଅ ଘଣ୍ଟା ଫ୍ରି ରହୁଛନ୍ତି କି?
ନାଇଁ ଜବ ସହିତ ପଢା ହେଇକି ପାଞ୍ଚ ଛଅ ଘଣ୍ଟା ଫ୍ରି
ଆଉ ଦିଇ ତିନି ଘଣ୍ଟା ତ ରହୁଥୁବ।
ହଁ ନି ଫ୍ରି ତ ରହୁଚି ଆଉ ମୁଁ ସେମତି ନୁହେଁ ଯିଏ ଚବିଶ ଘଣ୍ଟା ବସିକି ପଢ଼ିବି। ଉଁ ମାନେ ଜଣେ ଜଣେ ଛା ଥାଆନ୍ତି ପୁରା ଏନି ଟାଇମ୍ ପଢ଼ନ୍ତି କିନ୍ତୁ ମୋର ଟିକେ ସେଇ ସେଇ ଟାଇପର ନୁଅଁ ଅଧଘଣ୍ଟେ ଘଣ୍ଟେ ପଢ଼ିଲି ଫୁଣି ଟିକେ ଦଶ ଶ ମିନଟି କୁଆଡେ ବୁଲି ଆସିବି ନହେନେ ପୁରା କନଷ୍ଟାଣ୍ଟ ବସିକି ମୁଁ ପଢିପାରନି।
ମୋ ଭଳିଆ ଆଉ। ଆଉ ମୁଁ ତ ଦେଖୁଚି ପିଲାଙ୍କୁ ଯୋଉ ଭଳିଆ ପଢୁଛନ୍ତି ମୁଁ ଡିପ୍ରେସନକୁୁ ପଳୋଉଛି ତାଙ୍କ ପାଠ ପଢା ଦେଖିକି। ମାନେ ଜମା ଉଠୁନାହାନ୍ତି। ବସୁଛନ୍ତି ଏକାଥରେ ପାଞ୍ଚ ଛଅ ଘଣ୍ଟା ସାତ ଘଣ୍ଟା ଏତେ ସମୟ କେମତି ପଢୁଛନ୍ତି ମୁଁ ବି ଜଣିପାରୁ
ପାଠ ପଢାକୁ ନେଇକି କେବେ ଡି ଡିପ୍ରେସନକୁ ଯାଅନା କିଛି ଭାବନା
ମାନେ ଡିପ୍ରେସନ ମାନେ ଗୋଟେ କଥାକୁ କହିଲି ହଁଁ ହଁ।
ତୁମେ ଯୋଉ ଘଣ୍ଟେ ପଢ଼ୁଚ ସେଇଟା ତମର ବେଷ୍ଟ ଦିଅ। ଅଛନ୍ତି ଛୁଆ ଚବିଶ ଘଣ୍ଟା ପଢିକି ଥାଆନ୍ତି ଜଣେ ଜଣେ ଅଛନ୍ତି ଛୁଆ ଚବିଶ ଘଣ୍ଟା ପଢିକି ମାନେ ରେଜଲ୍ଟ କରିପାରୁ ନାହାନ୍ତି କିନ୍ତୁ ସେଇଥିରେ ବି ଛୁଆ ଅଛନ୍ତି ଘଣ୍ଟେ ପଢିକି
ହୁଁ ଏମତି ତ ବୋହୁତ ସାରା ଅଛନ୍ତି। ହୁଁ ଏଇଟା ବି ତ ଠିକ କଥା ଆଉ କିଛି ମାନେ ଏକ୍ସଟ୍ରା କିଛି ଏମ୍ କମ୍ କରିବାକୁ ଚାହୁଁଛନ୍ତି ମାନେ ଆଉ ଫ୍ରି ଟାଇମକୁୁ ୟୁଜ କରିକି ଲାଇକ ପନ୍ଦର କୋଡିଏ ହଜାର ମାନେ ଗୋଟେ ଅନଲାଇନ ଆଉ ମାନେ ଅନଲାଇନ କରିହବ ଅଫଲାଇନ ବି କରିହବ।
ହୁଁ ହଁ କାହିଁକି ନୁହେଁ ଆଜିକାଲି ମୁଁ ତ ଭାବିଚି ମୋର ଗଭର୍ଣମେଣ୍ଟ ଜବ୍ ନହେଲେ ନିଜର ଯୋଉ ଏବେ ଜବ କରୁଚି ନିଜର କିଛି ସେଭିଙ୍ଗ ରଖିକି ଫ୍ୟୁଚରରେ ନିଜର କିଛି ବିଜନେସ୍ କ୍ରିଏଟ୍ କରିମି କାହିଁକି କାହା ଆଗରେ ହାତ ମାନେ ହା ହଁ କାହାକରେ ହାତ କାରଣ ଏ ଆଗରୁ ଭଲ ଲାଗୁଥିଲା ଗମେଣ୍ଟ ଜବ କେତେ। ଏବେ ଯୋଉ ବଡ ହେଲା ପରେ ମାଇଣ୍ଡ ମେ ମାଚୁର୍ ହେଲା ପରେ ସବୁ ଦେଖୁଛି ଜିନିଷ କି ଗମେଣ୍ଟ ସବୁ କେମିତି କଣ ମାନେ କେମିତି ମାନେ ରେସପେକ୍ଟ ବୋଲି ଗୋଟେ ଜିନିଷ ଉଠେଇ ଦେଲେଣି ଗମେଣ୍ଟ ଜବ୍ ରୁ।
ସେଏତ ଆଉ ନାହିଁ ଆଉ ପାଇବା ବି ତ ଏକଥିରେ ବହୁତ କଷ୍ଟ।
ପୁଲିସ୍‌ ଫୁଲିସ୍‌ ଲାଇନ ଇଚ୍ଛା ତ ଯେତେବେଳେ ବଡ ହେଇନି ଦେଖିନି କି ସେ ପୋଲିସ୍‌ ମାନେ ବେଶୀ ମାନେ ସୁରକ୍ଷା ଦେବେ ସେମାନେ ବେଶୀ ଇଏ କରୁଛନ୍ତି।
ହଁବା।
ବେଶୀ ଲାଞ୍ଚ ନଉଛନ୍ତି ତାପରେ ଧୀରେ ଧୀରେ ସେଇଥିଲାଗି ଯୋଉଠି ବି ଜବ୍। କର କାହା ଅଣ୍ଡରେ ଜବ୍ କରିି ମାନେ ମୁଣ୍ଡ ନୁଆଇଁ ଦେ ହାତ ପତେଇଦେ ପଳେଇବ। ନିଜର ଯଦି କିଛି ବିଜନେସ କ୍ରିଏଟ କରିବୁ କେହି କହିତେ ନଥିବେ ଲସ୍‌ ହେନେ ବି ନିଜ ହେଲେ ବି ନିିଜେ।
ଯାହା ଗୋଟେ ମାଇଣ୍ଡ ସେଇଟା ଅଛି ଗୋଟେ ବିଜିନେସ୍‌ ର ମାଇଁଣ୍ଡସେଟ୍।
ତ ଚାହିଁବୁ ଛୁ ଟେ ନବୁ ଯେତେବେଳେ ଚାହିଁବୁ ବନ୍ଦ କରିବୁ ଯେତେବେଳେ ଚାହିଁ ଓପନ୍‌ କରିବୁ।
ହୁଁ ହୁଁ ସେଇଟା ବି ବହୁତ ବଢିଆ ଜିନିଷ ମାଇଣ୍ଡ ରେ ଅଛି। ମୁଁ ଯୋଉଟା ବି କହୁଛି ସେଇଟା ଗୋଟେ ଷ୍ଟାର୍ଟ ଅପ୍ ମାନେ ବିଜନେସ ଷ୍ଟାଟ ଅପ୍ ଭଳିଆ। ବୁଝିପାରୁଛ ନା ନାଇଁ ମାନେ ଦେଖିବ ଫାଷ୍ଟ କମ୍ପାନୀ କଣ ଦେ ଦେଖିବ ତାର କାମ କଣ ଦେଖିବ ଇନ୍‌କମ୍ କେମ୍ ଆ ଦେଖନ୍ତୁ ଏଇଥିରେ ତ ମାନେ ସବୁ ଡିଟେଲସ ଟା କ୍ଳିଅର କରିବା ହବନି। ତେଣୁ କଲ୍ ପରେ ମୁଁ ଏକ୍ସଟ୍ରା ଆପଣଙ୍କୁ ଫୋନ କରିକି କେସ୍‌ଟା ଧୀରେ ଧୀରେ ଆଣ କହିଲେ ଆପଣ ଧୀରେ ଧୀରେ ଜାଣିପାରିବା ଜିନିଷ। ସେଟା କଣ ଦେ ଯେତେବେଳେ ଆପଣ ଫାଇଲ୍ ଟା ଦେଖିବେ ତାପରେ ତାର ପ୍ଲାନ ମାନେ କେମିତି ଏଥିରେ ଇନକମ୍ ଆସୁଛି ସେଇଟା ଦେଖିବେ। ଆଉ କୌଣସି ଗୋଟେ କମ୍ପାନୀ ଅଛି ମାନେ ବିଜ୍‌ନେସ୍ ଆପଣ ଜାଣିଛନ୍ତି ବିଜ୍‌ନେସ୍‌ ମାଇଣ୍ଡ ସେଟ୍ ମାନେ କୌଣସି ବିଜ୍‌ନେସ୍‌ ବିନା ପ୍ରଡକ୍ଟରେ ହୁଏ। କି ମାନେ ଏମିତି କିଛି ସଂସାରେ ବିଜ୍‌ନେସ୍‌ ନାଇଁ ଜାହାର କିଚି ଉତ୍ପାଦ ନାହିଁ। କଣ ମାଇଣ୍ଡ କୁ ଆସିବ ନିଶ୍ଚିନ୍ତ କିଛି ନା ଗୋଟେ ମାନଙ୍କର ଭିବୋ ଭିବୋ ର ପ୍ରଡକ୍ଟ କଣ ଭିବୋ ର ମୋବାଇଲ୍ ଜିଓ ର ଜିଓ ର ସିମ୍ ତାର ପ୍ରଡକ୍ଟ ସେମିତି ସବୁ ହଁ ବିଜନେସ୍ ଟା ପ୍ରଡକ୍ଟ କୁ ନେଇକି ମାନେ କୌଣସି ଗୋଟେ ଜିନିଷର ବିଜନେସ୍ ବା ଟର୍ନଭର ହେଲେ ସେଥିରୁ ପ୍ରଫିଟ୍ ଟା ଜନଟ ହୁଏ। ତେଣୁ ଯୋଉ ଗୋଟେ ଜିନିଷରେ କାମ କରିବା ଫାଷ୍ଟ ପ୍ରୋଫାଇଲ୍ ତ ଟା ଦେଖିବା କମ୍ପାନୀ କଣ? କମ୍ପାନୀ ଯୋଉ ପ୍ରଡକ୍ଟ ରେ ଡିଲ୍ କରୁଛି ସେଇଟା ଦେଖିବ କଣ ଦେନ୍ ତାର ପ୍ଲାନ୍ ଟା ଦେଖିବା ସେଥିରେ କିଛି କେମିତି ଇନକମ୍ ଟା ଆସୁଛି। ତାପରେ ଯାଇକି ତମେ ସେଥିରେ କାମ କରିବ କି ନାଇଁ ସେଟା ତାପରେ ତମେ ଡିସାଇଟ୍ କରିବ। ଠିକ୍ ନା ନାଇଁ।
ହୁଁ।
ହଁ ସେଇଆ ସେଥିପାଇଁ କହିଲେ ଏକା ଏତେ ଜିନିଷ ତ ଏକାଥରେ ଗୋଟେ କଲ୍ ୱାଇଥିରେ ମାନେ ଇଏ କରିବା ପିସିପୁଲ୍ ହବନି। ତେଣୁ ଏଇ କଲ ପରେ ମୁଁ ଫ୍ରି ହେଇକି ଆପଣ ଭଲ ସେ ଡିଟେଲସ୍ ଟା ସବୁ କହିଲେ। ଦେନ୍ ଆପଣ ଡିସାଇଡ୍‌ କରେ ଯେ ମୁଁ କରିବି କି କରିବିନି ଠିକ୍ ଅଛି।
ନିହାତି ହୁଁ।
ହୁଁ ହୁଁ ହୁଁ ଆଉ ଏବେ ତାହେଲେ ଗାଁ ରେ ଅଛନ୍ ଆଉ ଏବେ ତ ପଢ଼ାପଢ଼ି ଚାଲିଛି ଆଉ। କଲେଜ୍‌ ଫଲେଜ୍‌ ଯାଉନାହାନ୍ତି ଆଉ। ଆଉ ଆଜି କଣ ଆସ ଖାଇଥିଲେ?
ଆଜି କଣ ମୋର ତ ପ୍ରିୟ ଖାଦ୍ୟ ପଖାଳ
ହଁ ଗାଁ ଗାଁ ପିଲା ତ ପଖାଳ ପ୍ରିୟ ଆଉ
ମୋର ନା ବର୍ଷା ନା ଖରା ନା ଶୀତ ଉଁ ଗରମର ପ୍ରଶ୍ନ ଉଠୁନି ପଖାଳ ଅଛି। ତ ବେଷ୍ଟ।
ମୁଁ ବି ଆମ ଘରେ ସବୁବେଳେ କୁହେ କିନ୍ତୁ ଦିଅନ୍ତିନି ଖାଲି ଖରା ଦିନେ ଦିଅନ୍ତି ଖାଇଦବା କଥା ଆଉ ଭଲ ଆଜି ବି ମୁଁ ପଖାଳ ଖାଇଥିଲି ଭୋଜି ଗୋଟେ ଥିଲା ବି ଯାଇଥିଲି। ଏମିତି ଆଉ ଆଉ ଘରେ କିଏ କିଏ ରହୁଛନ୍ତି ଆପଣଙ୍କର
ଘରେ ମୁଁ ଭା ଭଉଣୀ, ଭାଇ, ବାପା, ବୋଉ, ଜେଜେମାଁ ଆଉ ଆଉ ଆପଣଙ୍କର?
ଅ ମୁଁ ଶୁଣି ପାଇଲିନି ଗୋଟେ କଲ୍ ଟେ ପଳେଇ ଆଇଲା ତ ଆଉ ଥରେ ଟିକେ କହିବେ
ମୁଁ କଇଲି ମୁଁ ବାପା ବୋଉ ଭଉଣୀ, ଜେଜେମା, ଭାଇ ଆ ଆପଣଙ୍କର?
ଓ ପୁରା ଅ ମୁଁ ଆମର ତ ଏଇଠି ଯେହେତୁ ଭୁବନେଶ୍ୱରରେ ରହୁଛୁ ଆଁ ଚାରି ଜଣ ରହୁଛୁ ଚୁ ଆଉ ବାପା ଆମ ମୁଁ ଭାଇ ଆଉ
ଆଃ ଆପଣଙ୍କୁ ଏବେ ଏଜ୍ ଟା କେତେ କି?
ମୋର ଏଜ ଟା ନାଇଣ୍ଟିନ୍ ହେଲା ଏଇ ରଜକୁ ଜୁନ ଚଉଦ
କମ ଏଜରେ ମାନେ ଏତେ ଭଲ ମାଇଣ୍ଡ ସେଟ୍ ଭଲ।
ନାଇ କ ହଁ ମୋର ମାନେ କହୁନି ଏମିତି କିନ୍ତୁ ମୋ ମାଇଣ୍ଡ ଗୋଟେ ସବୁବେଳେ ଆସେ ଯେ ମାନେ ମତେ ଏଠି ଟିକେ ମାନେ କଣ ଡର ଲାଗେ ଯଦି ଏଇ ଜିନିଷଟା ନହବ ଯୋଉଟା ମୁଁ ଭାବୁଛି ମାନଙ୍କର ଯୋଉ ଜବ୍ ଆଗରୁ ମୁଁ ସେଇଆ ଭାବୁଥିଲି ଯେତେବେଳେ ମୁଁ ନବମ ଦଶମରେ ପଢୁଥିଲି ମୋ ମାଇଣ୍ଡ କୁ ଏମିତି ସ ସବୁବେଳେ ଆସିବ କେମିତି ସବୁ ଏମତି ପଢିକି କରୁଛନ୍ତି। ଆଉ ଏତେ କମ୍ପିଟିସନ ହେଲାଣି ମୁଁ କରିପାରିବି ନା ନାଇଁ କିଛି ଗୋଟେ ଏକ୍ସଟ୍ରା ଜିନିଷ ଦେଖିବାକୁ ପଡିବ ଏମିତି ଟ୍ରାଏ କରି କରି କରି କରି ମତେ ଗୋଟେ ଜିନିଷ ଟେ ମିଳିଲା।
ହେଲେ ଗର୍ମେଣ୍ଟ ଜବ କରିକି ବି ମାନେ ନିଜ ଫ୍ୟାମିଲି ର କିଛି ବି ଯାହା ବି ହେଲେ ଟିକେ ନା ଟିକେ କମି ରହିଯିବ। କିନ୍ତୁ ମୁଁ ଜାଣିଲି ଆଜିକାଲି ଯୋଉମାନେ ବିଜନେସ୍ କରୁଚନ୍ତି ତାଙ୍କର ମେ ବି ଏତେ କମି ରହୁନି।
ହୁଁ ଆଉ ବିଜନେସ୍ କରିବା ପୂର୍ବରୁ ପ୍ରଥମେ ବିଜନେସ୍ କରିବାର ମାଇଣ୍ଡ ସେଟ ଟା କ୍ଲିଅର ରହିବା ଦରକାର ଯୋଉ ବି ଜିନିଷ କରିବ ତାର ପ୍ରଥମେ ମାଇଣ୍ଡ ସେଟ ହଁ ନାଇଁ ଏଇଟା ଏମିତିଆ ବିଜନେସ୍ ଅଁ ମୁଁ ଯୋଉଟା କହିବି ଦେଖନ୍ତୁ ବିଜନେସ୍ ବହୁତ ପ୍ରକାର ଅଛି ଗୋଟେ ମାନେ ଫାଷ୍ଟ ଯଦି ସିମ୍ପଲି କ୍ଲାରିଫାଇ କରା ହବ ଗୋଟେ ଅନଲାଇନ୍ ବିଜନେସ୍ ଗୋଟେ ହେଲା ଅନଲାଇନ୍ ବିଜନେସ୍। ଠିକ ଅଛି ନା ଯୋଉଟା ଅଫଲାଇନ୍ ରେ କରାହଉଛି ସେଟା ଅଫଲାଇନ୍ ଅନଲାଇନ୍ ହେଲେ ଅନଲାଇନ୍ ପୁଣି ଅନଲାଇନ୍ ବିଜନେସ୍ ବହୁତ ସାରା ଜିନିଷ ଅଛି ମାନେ ବହୁତ ଟାଇପ୍ ର ବିଜନେସ୍ ତେଣୁ ବିଜନେସ୍ ରେ ବହୁତ ସାରା ପ୍ରକାର ବିଜନେସ୍ ଅଛି ଠିକ ଅଛି। ତେଣୁ ମୁଁ ଯୋଉଟା ବିଜନେସ୍ କହୁଛି ମାନେ ମାନେ ଯଷ୍ଟ ବିଜନେସ୍ ଗୋଟେ ଷ୍ଟାଟଅପ୍ କହୁଛି। ସେଇଥିରେ ଏମିତି ନାହିଁ ଯେ ତମର ଲସ୍ ହେଇଯିବ କି ମାନେ ଏମତି ଏମିତି କିଛି ଲସ୍ ଫସ୍ ନାହିଁ। ଯେତେବେଳେ ଧୀରେ ଧୀରେ ଆପଣ ଜିନିଷଟା ଦେଖିବେ ଜାଣିବେ ସେ ଅଟୋମେଟିକ୍ ଆପଣ ବୁଝିପାରିବେ। ଠିକ୍ ଅଛି। ଏହା ହଉଛି କଥା ଆଉ ଯାହା ହଉ ଗୋଟେ ଭଲ ବିଜନେସ୍ ମାଇଣ୍ଡ ସେଟା ଆପଣଙ୍କର ଅଛି। କଥା ହେଇ ବହୁତ ଖୁସି ଲାଗିଲା ଦିନ ଯଦି ଆଉ ପରେ ଯଦି ଆପଣ ଫ୍ରି ଥିବେ ତାହେଲେ ଆଉ ଗୋଟେ କଲ ମୁଁ ପଛରେ କରିବି ଆଉ ଠିକ ଅଛି।
ହଁ ହଉ।
ଓକେ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଆଉ ଏଇ ଜିନିଷ ଟା ମୁଁ ଫ୍ରି ହେଇକି ଆପଣଙ୍କୁ ସେୟାର କରିବି ଠିକ ଅଛି ଓକ ଥ୍ୟାଙ୍କୟୁ।
ହୁଁ ମୋଷ୍ଟ ୱେଲକମ୍। ଓ କାଟିଦିଅ।